ହଁ ଭାଉଜ ନମସ୍କାର ଭାଉଜ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆବଜ୍ ଆଇଲା ଭିଡ଼ ତ ମୁଁ ବହିଛି ଟିକେ ଆମ ସେଇ ଯୋଉ ଉପର ଘରରେ ବହିଛି ବର୍ଷା ହଉଛି ସେଠି ବସିଛି ବାହାରକୁ ଅନେଇ ଆଉ ମୁଁ କହିଲି ଭାଉଜ କୁ ଟିକେ କଲ କରିଦବା
ମୁଁ ବି ଭାବୁଥିଲି ଆଉ ତମକୁ କଲ କରିବି ବୋଲି
ହଁ।
ଅବିକା ଆମର ସକାଳର ସବୁ ନିତ୍ୟକ୍ରମ ସାରି
ହୁଁ।
ଆସିଲି ଆଉ।
ନିତ୍ୟକର୍ମ ସାଇଲେ ଝାଡା ଯାଇଥିବେ ବ୍ରସ ଟେ କରିଥିବେ ଗାଧେଇଥିବେ ଏଇଆ ସବୁ ଆଉ ନାଇଁ କି?
ହଁ। ତାପରେ ଘର ଲୋକଙ୍କ ପାଇଁ ଖାଇବା ବନେଇ ଆଜି ବଢିଆ ପାଗ। ଟା ଦେଇଛି ନା ବର୍ଷା ପାଗ ସେଥିପାଇଁ ପୁରି ଟିକେ କରିଥିଲି। ଆଉ ବୁଟ ଆଳୁ ତରକାରୀ ଟିକେ କରିଥିଲି? ତାକୁ ଖାଇ ସମସ୍ତଙ୍କୁ ଖାଇବା ପାଇଁ ଦେଇ ଭାତ ଡାଲମା ବସେଇ ଆସିଲି।
ଆପଣ ବି ପବନ କରନ୍ତି?
ନାଇଁ ନାଇଁ ମୁଁ ପବନ କରୁନି ସତ କଥା କହୁଛି।
ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି ହଉ ତାହେଲେ ଭଲ କଥା ସେଇଟା।
ନାଇଁ ମୁଁ ମାନେ ପବନା ଗାଁ ର ଗୋଟେ ବାହା ହେଇଯାଇଛି। କିନ୍ତୁ ତାଙ୍କ ସହିତ ମିଶିମିଶି କିଛି କିଛି ଶିଖି ଗଲିଣି ତଥାପି ଏତେ ପବନ ବି ମୁଁ ହେଇନି।
ଓହୋ ହୋ ମୁଁ ଭାବିଲି ବୋଧେ ଟିକେ ପବନ କରିଦେଲେ କାହିକି ନା ଆପଣ ଯେମିତିଆ ଲୋକ ମୁଁ ଜାଣିଛି ଆପଣ ସକାଳୁ ଏଗୁଡ଼ା କରିବାଟା ମତେ ଲାଗିଲାନି ତ ସେଥିଲାଗି ମୁଁ ଟିକେ କହିଦେଲି କାଳେ ଭାଉଜ ପବନା କରିଦେଲି କି?
କାଇଁ ଲାଗିଲାନି?
ତ ଆପଣ ଟିକେ କଣ କି ଆପଣ ଟିକେ ବହୁତ ଅଳସୁଆ ଲୋକ ମତେ ଲାଗନ୍ତି ମୁ କହିଲି କାମ କାମ କାମ ନୁହେଁ ଆପଣଙ୍କ ହଁ ସେଥିଲାଗି ଟିକେ ଲାଗିଲା ଆଜ୍ଞା।
ମୁଁ ତ ସବୁ ସକାଳୁ ଜଳଖିଆ କରେ ଆଉ ଖରା ବେଳ ପାଇଁ ରୋଷେଇ ବି କରେ ରାତି ପାଇଁ ରୋଷେଇ କରେ ଆଉ ମୁଁ ତମକୁ କେତେବେଳେ ଅଳସୁଆ ଲାଗିଲି?
ଅହ ହା ହା ତାହେଲେ ମୋର ଜାଣିବା ଟା ଭୁଲ ଅଛି ତାହେଲେ। ଆପଣ ପୁରା କାମିକା ବୁଝିଲେ ଠିକ ଅଛି ତାହେଲେ ଆଉ ପାଗଟା କେମତି ଦେଇଛି ଆପଣଙ୍କ ଆଡେ ଏବେ?
ଆଗଟା ପୁରା ବହୁତ ବଢିଆ ବର୍ଷା ଟିକେ ଜ ଝିପି ଝିପି ବର୍ଷା ହଉଚ ଝରକା ପାଖରେ ତାର ଦୃଶ୍ୟ ଦେଖେଇବା ପାଇଁ ବହୁତ ମଜା ଲାଗୁଛି କିନ୍ତୁ ବର୍ଷା ଦିନେ ଆ ଆଗୁରୁ ଯୋଉ ଗାଁ ମାନଙ୍କରେ ଯୋଉ ସାଧବ ବୋଉ ବାହାରନ୍ତି ଦେଖିଛ? ନାଲି ନାଲି କଲର ର ହଁ ଏବେ ତ ତାକୁ ଦେଖିବା ପାଇଁ ଆଉ ମିଳୁନ ନାଇଁ ଆଉ, ମତେ କିନ୍ତୁ ତାକୁ ଦେଖିବା ପାଇଁ ବହୁତ ଇଚ୍ଛା ହଉଛି।
ନୋ! ହଉ ଠିକ୍ ଅଛି। ଆମ ଗାଁ ଆଡେ ଅଛନ୍ତି, ଗୋଟା କୋଉଠି ଯଦି, ମୁଁ ଦେଖିକି ନେଇଯିବି ଆପଣଙ୍କ ପାଇଁ, ପାର୍ସଲ କରି ବୁଝିଲେ।
ହଁ, ସେଇଟା ବି ଆମେ ଏମିତି ତାକୁ ଧରିକି ରଖୁ।
ହଁ, ହଁ, ଆପଣ ତ ଦେଖି ପାରୁନଥିବେ, ଏଇ ଯୋଉ କୁ ଗଛ ଗଛ ଗଛ ଗୃଛ ଦେଖି ପାରୁନଥିବେ। ଆମେ ଯେମିତି ଏଠି ବାହାରକୁ ଅନେଇଲେ ଗଛ ବ୍ରୁଛ ଦେଖାହଉଛି। ଆପଣ ଦେଖାଉ ନଥିବ।
ନାଇଁ, ଆମେ ଏଠି ବାହାରକୁ ଅନେଇଲେ ଖାଲି ଆମକୁ ବଡ଼ ବଡ଼ କୋଠା ଘର ଦେଖା ଯାଉଛି।
ହୁଁ, ହୁଁ, ସେଇଥିଲାଗି ତ ସେଇଥିଲାଗି ମତେ କଣ, ସହର ଜୀବନ ଯାପନ ଟା ଟିକେ ଭଲ ଲାଗେ ନା। କାହିଁକି ନା, କୋଉଠି ଟିକେ ଗଛ ଗୁଛ ନଥିବ। କିଛି ନଥିବ ଖାଲି ଘର ହର ଏଇଗୁଡା ସବୁ, କିନ୍ତୁ ସହରରେ ଏଇଆ କଣ ଟିକେ ସୁବିଧା କେତେବେଳେ କଣ ଦରକାର ହେଲା! ସେଇଠି ମିଳିଯିବ, ଏଇ ହେଇଯିବ, ଏଇ କଥା ସୁବିଧା ଟିକେ ଆଉ ନାଇଁ କି।
ହଁ, ଗାଁ ପରିବେଶ ବି ଭଲ। ସହର ପରିବେଶ ବି ଭଲ।
ହଁ, ସମସ୍ତଙ୍କର କିଛି କିଛି ଭଲ ଅଛି, କିଛି କିଛି ଖରାପ ବି ଅଛି। ନାଇଁ କି!
ଆଜ୍ଞା, ସଖାଳୁ ଆମର ଯୋଉ ବେବିନା ଅପା ଜାଣିଥିବେ? ବେବିନା ଅପା ଆମର କରିଥିଲେ ସୁଜି ସହିତ ତା ଦେହରେ କଣ ସବୁ ଗାଜର ର ବିଟ୍ ସବୁ ପକେଇକି ଆଉ ଲଙ୍କା, ଫଙ୍କା ମାରିକି ଗୋଟେ କରି କ୍ଷୀର କଣ ଗଟେ, ତା ଦେହରେ ମୁଁ ଟିକେ ମିକ୍ସଚ ଗୋଳେଇକି ଖାଇଲି ଝିଲେ!
ଓହ! ଏମିତି କି ବେବିନା ଅପା ତାହେଲେ, ଆଜି କାଲି ରୋଷେଇ କଲେଣି ନା!
ନା ବେଭିିନାପା ଆଜିିକାଲି ରୋଷ୍ ସେଇନ ବେବିନା ଅପା ଟିକେ, ସକାଳୁ ସକାଳୁ ସିଏ ଟିକେ ତାଙ୍କର ମାତନ୍ତି। କାହିଁକି ନା, ସିଏ କଣ ସକାଳୁ ଚାରିଥର ଗିଳିବେ। ବୁଝିଲେ, ଚାରି ପାଞ୍ଚ ଥର ଗିଳିବେ। ତା'ପରେ ପୁଣି ବାହାରେ କଣ ଟିକେ କରିକି ଖାଇବେ। ଏଇଗୁରା ସବୁ ହେଲା ପରେ ଯାଇ, ତାଙ୍କର ଟିକେ ସନ୍ତୁଷ୍ଟ ହେବେ। ନହେଲେ, ସିଏ ତାଙ୍କ ପେଟ ସନ୍ତୁଷ୍ଟ ହୁଏନା। ବୁଝିଲେ!
ହଁ, ଭାବିଲି ବୋଧେ! ବାହା ସାାହା ହବାର ବୟସ ହେଲାଣି। ମାନେ ସମୟ ପାଖେଇ ଆସିଲାଣି ବାହା ହବାର ସେଥିପାଇଁ, ବୋଧେ ଆଜିଠାରୁ ମାନେ କଣ? ତାର ତେୟାର ରେ ଲାଗି ପଡିଛନ୍ତି ଆଉ। କେମିତି ରୋଷେଇ କରିବେ, ଭ ଭଲ ଭଲ ସେଠି ଶାଶୁ ଘରେ ଗଲେ, ଭଲ ଭଲ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଇ ମନ କିଣିବେ ସମସ୍ତିଙ୍କର। ହଁ, ଭଲ ଯେ ଆମର ବି ନାଁ ରହିବ।
ହଁ, ସେଇଟା ତ ଠିକ୍ କଥା ଆମର ବି ନାଁ ରହିବ।
ଆମ ଘରୁ ଗୋଟେ ଏତେ ଭଲ ଝିଅ ଯାଇଛନ୍ତି। ସମସ୍ତିଙ୍କ ମନ-ଅ କିଣି ପାରୁଚନ୍ତି।
ହୁଁ। ସେଇଟା ଠିକ୍ କଥା କହିଲେ ଆଉ, ଆପଣ ଟିକେ ଆମିଷ ପ୍ରେମି ନା ନିରାମିଷ ଖାଆନ୍ତି?
ନାଇଁ ନାଇଁ ମୁଁ ବହୁତ ଆମିଷ ପ୍ରେମୀ।
ଆପଣ ଆମିଷ ପ୍ରେମୀ! କେବେ ମଣିଷ ମାଂସ ଖା ନାଇଁ ଏଗୁରା କହି ଯୋଉ ମୁଁ କହୁଥିଲି, ଆପଣ ଖାସି ଖାସି ମାଂସ ବେଶୀ ଖାଆନ୍ତି ନାଇଁ କି?
ହଁ।
ଅ ହ ହ, ଆପଣ କୁକୁଡା ଏତେ ଭଲ ଲାଗେନା, କୁକୁଡା ମାଛ, ଏଇଗୁଡ଼ା ଏତେ ଭଲ ଲାଗେ ନା।
ହଁ, ଭଲ ଲାଗେ କିନ୍ତୁ, ମତେ ବେଶୀ ମଟନ ଭଲ ଲାଗେ। ମାନେ ଖାସି ମାଂସ ଟା ବେଶୀ ଭଲ ଲାଗେ ହଁ। ଖାସି ମାଂସ ଭଲ ଲାଗେ ଦେଶୀ କୁକୁଡା ଭଲ ଲାଗେ। ଆଉ ଗୋଟେ କଣ ମୁଁ ଖାଲି ଶୁଣିଛି ମୋର ଗୋଟେ ଇଚ୍ଛା ଅଛି ଗୋଟେ କଣ କଡ଼କନାଥ କୁକୁଡା ଅଛି। ତାର କଣ ସବୁ କଳା ରକ୍ତ ବି କଳା ହେଲେ ମୁଁ ତାକୁ କେବେ ଖାଇ ଖାଇ ନେହିଁ ବହୁତ ଇଚ୍ଛା ଅଛି ସେଇଟା ଖାଇବା ପାଇଁ। ଦେଖାଯାଉ କେବେ ଇଚ୍ଛାଟା ପୂର୍ଣ୍ଣ ହଉଛି? ନା। ହେ ଶୁଣିଛି ତା ରକ୍ତ କଳା, ତା ଅଣ୍ଡା କଳା
ହୁଁ ଆପଣ ଏଥରକ ଘରକୁ ଆମେ ଗୋଟେ କଡକନାଥ ନେଇକି ଆସିଲେ ଖାଇବା ଆଉ ବୁଝିଲେ ବନେଇ ଦେବେ।
ହଉ ଠିକ ଅଛି ଆଉ।
ଆପଣ ଯେମିତି ଖାସି ମାଂସ ହେଇଗଲା କି କୁକୁଡ଼ା ମାଂସ ହେଇଗଲା କି ମାଛ ହେଇଗଲା ଚିଙ୍ଗୁଡ଼ି ହେଇଗଲା
ଆପଣଙ୍କ ଭୟସ ଖାଲି ବ୍ରେକ୍ ହଉଛି ଭଲସେ ଆସୁନି। ହାଲୋ।
ଯେ କିନ୍ତୁ ମାନେ ତମ ଭଏସ୍ ଟା ଫାଟି ଯାଉଛି ମଝିରେ ମଝିରେ। ହାଲୋ। ହାଲୋ। ହଁ ତମ ଭଏସ୍ ଆସୁଛି କି ମଝିରେ ମଝିରେ ରହିଯାଉଚି।
ନାଇଁ ଏବେ ଏବେ ଗଲା ନା ଏବେ ନାଇଁ। ହାଲୋ। ହାଲୋ। ସେଇଠି ସେ ମୋବାଇଲ ହବନି ସେଇଆ ଆଉ କଣ ଏଟା ହାଲୋ।